ହାଲୋ ସାଙ୍ଗ
ହଁ ଆସିଲା ତ ହଁ ତମ କଥା କ୍ଲିୟର ଶୁଭା ଯାଉଛି।
ତାହେଲେ କଣ ହେଲା ସେତେବେଳେ?
ମୁଁ ବି ଜାଣିନି କଣ ହେଲା
ମାନେ ମୁଁ ତମେ କଲ କଲା ପରେ ମୁଁ ଇଏ କରିଦେଇଚି ଉଠେଇ ଦେଇଚି। ହେଲେ ତାପରେ ପୁରା ଦେଖେଇଲା କି ମାନେ କଲଟି କଣ କହିବି ମାନେ ମୁଁ କହିଲି ତ ମାନେ କହିଥିଲି ନା ସେଠି ସେଇଟା ଦେଖେଇଲା ମାନେ ଖାଲି ମାନେ ଘୁରିଲା ଇଏଟା
ଆଛା ଏବେ ତ ତମ ଫୋଟଟା ମୋ ପାଖକୁ ଆସ ସିଲା ଦେଖ ତାପରେ ମୋର ଟା ଯାଉଚି କି ନାଇଁ।
ଦେଖ ଯଦି ଚଉଦ ଦେଖ ହଁ।
ହଁ କୁହ?
ହଁ ହାଲୋ ହଁ କୋହୁନ କଣ ଚିନ୍ତନକ କଣ ହେଲା?
ଗୁରେ ଚିନ୍ତା ଜନକ ଟେ ମାନେ ଗୋଟେ ପଦ୍ଧତି ହୁଁ ହୁଁ ଆରେ ହାଲୋ ମୋ କଥା ସବୁ
ଚିନ୍ତାଜନକ ପଦ୍ଧତି ହଁ ତମ କଥା ମତେ ଶୁଭା ଯାଉଚି।
ଚିନ୍ତାଜନକ ପଦ୍ଧତି ଏ ମ ଆରେ ଶୁଣୁ ହୁଁ ହୁଁ ନ ହାଲୋ
କହୁନ ଚିନ୍ତାଜନକ ପଦ୍ଧତି
ହଁ ମୁଁ କହୁଚି ଶୁଣ ତ ତମକୁ ଶୁଭୁଚି କି ନାଇଁ ମୁଁ ଜାଣିପାରୁନି।
ସାଙ୍ଗ ମୁଁ ତ କହୁଚି ତମକୁ ହଁ କହୁ ହଁ ସାଙ୍ଗ ଶୁଭା ଯାଉଚି।
ହଉ ଏଇଟା ହେଲା ଯେ ମୋର ଯଦି ଚଉଦ ନମ୍ବର ଦେଖ ଖୋଉଚି ମୋର ଆଉ କାମ ଆସିବ ତ
ହଁ ଆସିବ ଆସିବ ତମେ ମୁଁ କଲ କରିସାରିଲା ପରେ କାଟି ସାରିଲା ପରେ ତମେ ମତେ କଲ୍ କରିଦବ। ଠିକ ଅଛି।
ଦେଖାଯାଉ ଠିକ ସେ ହବ କି ନାହିଁ। ଛାଡ ତମେ କଣ ଖାଇଲଣି କହିଲ?
ମୁଁ ଖାଇଚି କଣ ଖାଇଚି ସେଇ ଭାତ ଏରାକ ତ ମାନେ ଲେଟ ମାନେ ବହୁତୁ କଣ କହିବି ହିଁ ହିଁ ବହୁତ ସମୟ ପରେ ଖାଇଲି ନା ସେଇଟା ପାଇଁ ହୁଁ।
ଆଉ ମତେ ଲାଗିଲାଣି ଆମ କାମ ଉପରେ ବୋଧେ ନଜର ଲାଗିଗଲା।
ହଁ ଏଇଟା ତ ସତ କଥା ସମସ୍ତିଙ୍କ ଆଗରେ ସାର୍ କହିଲେ କଣ ହବ
ସେଇଆ ପରା ସେମାନେ ସିନା ତାଙ୍କର ମାନେ ଜଣେଇବାକୁ ଚାହାନ୍ତି କିନ୍ତୁ କେତେ ଭଲ ନଜର କେତେ ଯେ ଖରାପ ନଜର ସେଠି ସବୁ ବସିକି ଦେଖ ଖୁଚନ୍ତି ଶୁଣୁଚନ୍ତି ସେଇଟା ତାଙ୍କୁ କିଏ ଜଣେଇବ
ଛାଡ
ଭଗବାନ ରକ୍ଷା କର ହୁଁ ହୁଁ।
ପ୍ଲିଜ ହେଇଯାଉ ଏତିକିରେ ଆମେ କେମିତି ଇଏ ହେଇଯିବୁ ଯେ
ସେଇଆ ପା ଛାଡ
ଓ ହୋ।
ମୁଁ ଖାଇଚି କି କେମିତି କହିବି? କଣ କହ? ଛାଡା ବିସ୍କୁଟ କହିଲେ ଚଳିବ?
ହଁ ମ।
ଅ ହୋ।
ମୁଁ ସେଇ ବିସ୍କୁଟ କହି ଖାଇଛି ଆଉ ତମେ ଖରା ବେଳେ କଣ ଖାଇଥିଲ?
ଭାତ ଖାଇଥିଲି ଆଉ କହିଥିଲି ଛୁଇଁ ଆଳୁ ସଜନା ଛୁଇଁଙ୍କୁ ଆଉ ସ ସବଟରେ କି ତରକାରି
ଭଲ ତ। ଛୁଇଁ କୁ ସଜନା ଶାଗ ଯୋଉ କେମିତି କଲ ସେ ତରକାରୀ ଟା ମତେ ଟିକେ କହୁନ?
ହାଲୋ ସାଙ୍ଗ ତମ କଥା ବୋଧେ ପୁଣି ଅଟକି ଗଲା ହାଲୋ।
ସାଙ୍ଗ ସାଙ୍ଗ ସାଙ୍ଗ। ହଁ ମୁଁ କହିଲି। ମୁଁ କହିଲି କି ସଜନା ଶାଗ ନୁହେଁ। ସଜନା ଛୁଇଁ।
ଆଚ୍ଛା ହଉ କେମିତି ସେ ରୋଷେଇଟା କଲ ମତେ ଟିକେ କହୁନ?
ପ୍ରଥମେ ଆଳୁ ଆଉ ସଜନା ଛୁଇଁ କୁ ଭଲ ଭାବରେ କାଟିଦବ।
ଠିକ ଅଛି।
କାଟି ସାରିଲା ପରେ ତାକୁ ମାନେ ଯଦି ତମେ ଏକାଥରକେ କରିବାକୁ ଚାହୁଁଛ ତାହେଲେ କଡେଇରେ ତେଲ ଗ ମାନେ ଯୋଉ ବି ତେଲ ହଁ ତା ମାନେ ଶୁଣ ତ ଏପଟେ ଆଗେ ମୋ କଥା। ସେ ତେଲ ଦେଇ ଗରମ କରିବାରେ ଲାଗିବ। ସେପଟେ ଆଳୁ ଆଉ ଛୁଇଁ କୁ ଧୋଇ ଦେଇେଇକି ରଖିଦେଇଥିବ। ମାନେ ପାଣି ତକ ଛାଣି ଦେଇକି ଠିକ ଅଛି। ତାପରେ ଏପଟେ ତେଲ ପକେଇବ ତେଲରେ ଜିରା ଆଉ ଯଦି ତମେ କିଛି ଛୁଙ୍କ ଦେବା ପାଇଁ ଶୁଖିଲା ଲଙ୍କା ରଖିଥିବ ତାକୁ ଦବ ତାପରେ ଆଉ ପିଆଜ ପୁରା ଛୋଟ ଛୋଟ କଟା ହେଇ ତାକୁ ଦେବ। ଟିକେ ପିଆଜ ଭାଜି ହେଇ ଆସିଲା ପରେ ଆମେ ଯେତେ ଯୋଉ ଆଳୁ ଆଉ ଛୁଇଁ ରଖିଛେ ତାକୁ ପକେଇବା। ତା ଦେହରେ ଲୁଣ, ହଳଇ ଦେବା ତାକୁ ଆମେ ସି ମାନେ ସରି ତାକୁ ଆମେ ହାନିମନ ହାନି ଲୁଣ, ହଳଦୀ, ଲୁଣ ପକେଇ ସାରିଲା ପରେ ତାକୁ ଘାଣ୍ଟିଦବା। ଘାଟି ସାରିଲା ପରେ ତାକୁ ନିମ୍ନ ନିଆଁରେ ଭସାଇଦବା।
ଜାଳରେ।
ହଁ, ବସେଇଦବା ସିଏ ଟିକେ ସିଝି ହେଇ ଆସିଲା ବେଳକୁ ମାନେ ପୁରା ସିଝି ନଥିବ କି ପୁରା ମାନେ କଞ୍ଚା ବି ନଥିବ ଠିକ ଅଛି।
ହୁଁ।
ତ ଟିକେ ହେଇ ଆସିଲା ପରେ ଏପଟେ ଆମେ ମସଲା ପ୍ରସ୍ତୁତ କରିଥିବା ଧଳା ସୋରିଷ କଳା ସୋରିଷ ତମେ ଏକା ସାଙ୍ଗରେ ପକେଇ ପାରିବ ଯଦି ନହେଲେ ତମେ କୋ ଉ ଲ କେବଳ କଳା ସୋରିଷ ଆଉ କେବଳ ଧଳା ସୋରିଷରେ ମଧ୍ୟ କରିପାରିବ। ତ ମୁଁ କିନ୍ତୁ ଆଜି ଦୁଇଟା ଯାକ ମିଶି
ମତେ ବି ମତେ ମଧ୍ୟରେ ଟିକେ କିଛି କହିକୁ ସୁଯୋଗ ଦିଅ। ହଁ ହଁ ହଁ କିଛି ଗୋଟେ
ମୁଁ ଭୁଲି ଯାଇଛି କୁହ କୁହ ସରି କ୍ଷମା କରିବ କୁହ କୁହ।
ତ ମୁଁ ପଚାରୁଥିଲି କଳା ସୋରିଷର ଆକୃତି କିପରି?
ଛୋଟ ଛୋଟ ଦାନା ପରି।
ଧଳା ସୋରିଷର ଆକୃତି କିପରି?
ତାଠୁ ଆହୁରି ଛୋଟ ଦାନା ପରି।
ଆଚ୍ଛା ଛୁଇଁର ଆକୃତି କିପରି?
ଲମ୍ବା, ଲମ୍ବା।
କିନ୍ତୁ ଟିକେ ପତଳା।
ନା, ନା ମୋଟା ବି ଅଛି।
ସେଗୁଡା ବୁଢା ଛୁଇଁ। ପାକଳ ଛୁଇଁ ଗୁଡା।
ବୁଢା ଛୁଇଁ ବି ଖାଆନ୍ତି। ହଁ ହେଇ
ହାଲୋ। ହାଲୋ ସାଙ୍ଗ ତମୋ କଥା ଶୁଭୁନି ଆଉ ଥରେ। ହାଲୋ।
ସାଙ୍ଗ ମତେ ତମ କଥା ଶୁଭା ଯାଉନାହିଁ।
ହଁ ମତେ ବି ତୁମ କଥା ଶୁଭା ଯାଉନଥିଲା। ହାଲୋ ଏବେ ଶୁଭିଲା।
ହଁ ମତେ ଶୁଭାଗଲା, ତମକୁ ଶୁଭା ଯାଉଛି।
ହଁ ଶୁଭୁଛି।
କୁହ?
ହଁ ତ ମୁଁ ସେଇୟା ହିଁ କହୁଥିଲି ଛୁଇଁ ର ବିଭିନ୍ନ ପ୍ରକାର ଆକୃତି ବିଷୟରେ ବର୍ଣ୍ଣନା କରୁଥିଲି।
ଆଉ ଆମେ ଏପଟେ ର ହଁ ରସୁଣ ପିଆଜ ଲଙ୍କାଟେ ଆଉ ଅଦା ଟିକେ ଆ ଆଉ ସୋରିଷ ଏସବୁ ପକେଇକି ଗ୍ର ମାନେ ତାକୁ ଇଏ କରିଦବା, ହଁ ବାଟିଦବା ବାଟି ସାରିଲା ପରେ, ଏପଟେ ଯୋଉ ରେ ପ୍ରସ୍ତୁତ ହୋଇଥିବା ଆଳୁଛୁଇଁଭଜା ତା ଦେହରେ ଏହି ମସଲା ତକ ପକେଇଦବା। ତାପରେ ତା ଦେହରେ ଆପଣ ଖ ହଁ ଘାଣ୍ଟିଦେବା। ଘାଣ୍ଟି ସାରିଲା ପରେ ତା ଦେହରେ ଆପଣ ହିସାବ ମୁତାବକ ଲୁଣ ଦେବେ, ମାନେ ଯଦି ସେ ସେମାନେ ଭଜା ସହିତ ମସ ଲାଗିପଡିଲା ନା ତ ଟିକେ ସ୍ଵାଦ ଅନୁସାରେ ହଁ ସାଧା ଅନୁସାରେ ଲୁଣ ଦେବେ ଆଉ ଯଦି ଆପଣ ଲଙ୍କା ପାଇବେନି ତାହେଲେ ଟିକେ ଲଙ୍କାଗୁଣ୍ଡ ଦେଇଦେବେ।
ଆଚ୍ଛା, ହଁ ଠିକ୍ ଅଛି ଦେଇଦେବି।
ହୁଁ ତାପରେ ତାକୁ ପା ତମ ତରକାରୀ ହିସାବରେ ଲୋକ ଯେତିକି ଖାଇବେ ସେଇ ହିସାବରେ ପାଣି ଦେବେ, ପାଣି ଦେଇ ସାରିଲା ପରେ ତାକୁ ବସେଇଦେବେ, ସିଏ ତା ସେ ମସଲା ତା ଭିତରେ ସିଝିଯିବ ତା ସହିତ ପରିବା ମଧ୍ୟ ଭଲ ବ ପରେ ସିଝିଯିବ, ତାପରେ ସବୁ ସିଝି ଆସିଲା ପରେ ଟିକେ ଅ ନିଆଁକୁ ନିଆଁକୁ ତେଜ କରି ସତେ ହେଁ। ତେଜ କରିସାରିଲା ପରେ, ଶୁଭାଯାଉଛି? ହଁ ସେ ଯଉ କରିସାରିଲା ପରେ କଣ ହେବ?
ଅ ନିଆଁକୁ ତେଜ କରିସାରିଲା ପରେ ଖାଇବାଟି ପ୍ରସ୍ତୁତ ହେଇଯିବ ତାପରେ ଭାତ, ଡାଲି
ପ୍ରସ୍ତୁତ ହେଇନି, ହିମ
ତାକୁ ଟିକେ ସଜେଇବାର ଅଛି କି?
ନା ନା।
ନାଇଁ ଶୁଣ ତେଜ ଟିକେ ଦେଇ ସାରିଲା ପରେ, ତାକୁ ଜୋର ସେ ଫୁଟିବ। ଫୁଟିଲା ବେଳେ ଫୁଟିଲା ଟାଇମ ରେ ତମକୁ ଯେହେତୁ ଏଇଟା ମାନେ ସୋରିଷ ବ ଟା ତରକାରୀ, ସେଥିପାଇଁ ଆପଣଙ୍କୁ ଟିକେ ଆମ୍ବୁଲ ଦରକାର ହେବ। ଆମ୍ବୁଲ ଟିକେ ପକେଇବେ, ଆମ୍ବୁଲ ଟିକେ ପ ସେ ତାପରେ କିଛି ଖଟା ହେବ, ତାପରେ ଆପଣ ଚାହିଁବେ ଯଦି ଯେଟା ଟିକେ ଅଧିକ ଟାଇମ୍ ପାଇଁ ସ ଅଧିକ ସମୟ ପାଇଁ ରହୁ, ତାହେଲେ ଆପଣ ଆମ୍ବୁଲ ଟାକୁ ସାଙ୍ଗରେ ସାଙ୍ଗେ ସାଙ୍ଗେ ସେ କାଢିଦବେ ନ ତାଲେ ଅଧିକ ଖଟା ହେଇଯିବ ତରକାରୀ।
ଆଚ୍ଛା ଠିକ୍ ଅଛି ମତେ କିନ୍ତୁ ବହୁତ ଖଟା ଭଲ ଲାଗେ। ଏବେ ବି କହିଲା ବେଳ କୁ ମୋର ଅ ଅମ ନମ‌ ଝାଡ ଆ ଜାଣିଛ ସାଙ୍ଗ ମୁଁ ଆଜି ଭାଇ ଆସିବ।
ଆଜିି ସାଗର ଭାଇ!
ହଁ ଆସୁଛି ମାନେ ମାମା କହୁଛି ସେ ମତେ କହିଲାନି।
ଓହୋ ସେ ତମକୁ ଟିକେ ଆଶ୍ଚର୍ଯ୍ୟ ଚକିତ କରିଆକୁ
ସିଏ କିଛି ଚକିତ କରିପାରିବନି। ମୋ ମାମା ମତେ କହିସାଇଲେ ମୋ ବାବା ମତେ କହିସାଇଲେଣି
ଆଚ୍ଛା ଆଚ୍ଛା।
ଆଉ ସାଙ୍ଗ ତୁମେ ଜାଣିଛ ମୋଦି ନରେନ୍ଦ୍ର ମୋଦି ଯିଏ।
ହଁ।
ତାଙ୍କୁ ଛୁଇଁପରଟା ବହୁତ ଭଲ ଲାଗେ। ଭାଇ ଆସିଲା ବୋଧେ ରହିଲ
ସମୟ ଦେଖୁଥାଅ ହେଲା। ମତେ କହିବ ଦଶ ମିନିଟ ହେଲେ।
ହଁ କହିବି ଆଉ।
ମୁଁ ସେତକ ସବୁ ରଖିଦେଇଥିଲି ଜାଣିଛ! ହେଇଗଲା ସମୟ କି ସମୟ ହେଇଗଲା ଏଇ ଯୋଉ ହୁଁ ଇଏ ଯୋଉ କଣ ହେଇଚି କହିଲା ମୁଁ ଦେଇଥିଲି ତମକୁ ପୁଷ୍ପ ବରାଣ କଣ ସେଇଟା ଗୋଟେ ଥିଲା ବିଷେୟ ସେଇଟା ଦେଇଥିଲି ହଉ।
ହୁଁ।
କହିବା ପାଇଁ ମାନେ ମୁଁ କହିଲି ଆମେ ପରବର୍ତ୍ତୀ ସେଇଟା କହିବା ପାଇଁ ମୁଁ ଆପଣଙ୍କୁ ସେଇଟା ଦେଇଥିଲି। ପୁଷ୍ପ ସରି ପୁଷ୍ପପୁରରେ ବର୍ଷା ବରାଣ
ଆଛା ଭଲ କରିଥିଲ ଦେଇକି।
ହୁଁ।
ମତେ ଲାଗୁଚି ସମୟ ହେଇନି ନା?
ନା ହେଇନି। ଆଉ ପୁଷ୍ପପୁରରେ ଜଣେ କବି ସରି ଗଦ୍ୟ କଣ ଥିଲେ? ଲେଖକ ଥିଲେ ତାଙ୍କ ନାଁ କଣ ଜାଣିଚ? କୃଷ୍ଣଚନ୍ଦ୍ର ପାଣିଗ୍ରାହୀ।